ଆଉ କେମିତି ଅଛି?
ଆଜ୍ଞା ଭଲ ଅଛନ୍ତୁ। ଆଉ ଆପଣ କେମିତି ଅଛନ୍ତି?
ହଁ ଆଜ୍ଞା ଚାଲିଛି ପଢାପଢି କର୍ମ ମଝିଏ ମେ ଚାଲିଛି ଆଉ। ଆଉ ଆପଣଙ୍କ ଯୋଉ ମିଠା ଟା ଆସିଥିଲା ବହୁତ ବଢିଆ ଥିଲା ଏବଂ ମିଠା ଆମ ଘରେ ଗ ସାହି ପଡିସା ଗାଁ ସମସ୍ତେ ବନ୍ଧୁବାନ୍ଧବ ସବୁ ଖାଇକି ବହୁତ ମଜା ଆସଥିଲା, ବହୁତ ଆନନ୍ଦ ମହକିଲା। ଆଉ କେତେ କେତେବେଳେ ମିଠା ଫଠାଥିରେ ଆସିଲେ କରିବେ ଆଉ ମୁଁ ଧରିକି ଯିବି। ଆପଣ ସଉ କେମିତି କରନ୍ତି ଯୋଉ କାଲର ଜାମୁଟା?
କାଲାଜାମୁଣ୍ଡା କାଖେ କ୍ଷୀର ଗୋଟେ କ୍ଷୀର ଗୋଟେ ଲିଟର ଆଣିବେ। ତାକୁ ଭିନେଗାର ରେ ପକେଇକି ଛିଡେଇବେ। ହିଡୁ ଭିନେଗାର ଛିଦଲା ପରେ ଛେନାକୁ ଟିକେ ମା ପଲିସ କରେବେ ମାନେ ଦଳିବେ ସେଠୁ ଗୋଲ ଗୋଲ କରିବେ। ଆ ତେଲରେ ଉଷୁମ ତେଲରେ ପକେଇକି ତାକୁ ଛାଣିବେ। ଗୋଟେ ଲିଟର ମାନେ ଆ କେତେ ଆପଣଙ୍କ ଦୁଇଶହ ଗ୍ରାମ ଚିନି। ତାପରେ ଦି ଦି କପ ପାଣି ତା ପକେଇବେ ଛାଣି କାଢିଲା ପରେ ଶିରା ରେ ପକେଇବେ ଆଉ। ଆଉ ଆପଣ କରୁଛନ୍ତି ଛେନା?
। ଆ ଛେନା ଆଜ୍ଞା କଣ କହିବି ଗାଈ ଦେ ଦିଟା ଥିଲା, ଏବେ ଆଉ ଦୁଇ ତିନିଟା ଗାଈ ଆ ଆଣିଲୁ। ଭଈରୁ ଭଲ କ୍ଷୀର ଆଦାୟ ହଉଛି।
ପନ୍ଦଟା ଗାଈ ଅଛି।
ଓ ଆଚଛା ଆଜ୍ଞା ଆମର
କିଣୁଛୁ କି ଆମର ତ କଣ ଗାଈ ଅଛି ଆମର ତ କ୍ଷୀରରୁ ଆମର ହେଇଯାଉଛି ଆମେ ଛେନା କିଣୁନା ଆମ ଘରେ ଛେନା ଅଉଛି
ଆଚଛା ଆଚଛା ହଁ ଅତି ସୁନ୍ଦର ଆମର ଗାଈ ପାଞ୍ଚଟା ଅଛି ତାଇ ର ଛେନା ହଉଛି ଯଈର କ୍ଷୀର ବାହାରେ ପାଖରେ ଆମ ଗୋଟେ ଅଛି ବଡ ମାର୍କେଟ ଟା ସେଇଠି ବଜାର ବିକା ହଉଛି ଏବଂ ଆମର ଏଇଠି ଲିଟର ଅ ପଚିଶ ଟଙ୍କା ଆଉ ଟିକେ ପାଣି ମିଶା ମିଶେଇି କରୁଛୁ କାହିଁକି ମିଛ କହିବୁ ନିଅନ୍ତି ତିରିଶ ଟଙ୍କାରେ ଦଉଛୁ ଆଉ
ହଁ ଆମର ୟା ଲିଟର ପଚାଶ ଟଙ୍କା କାହିଁକି ନା ଆମର ଶୁଧ ଗାଈ କ୍ଷୀର ସେଥିପାଇ ଆମର ୟ ଲିଟର ଉପସ୍ତ ବାା ଆମର ଆମର ପିଓର ଖାଇ ଆମର ଘିଅ ବାହାରାରୁଛି ଛେନା ଭାବ ପନିର ହଉଛି ରାବିଡି ହଉଛି ମିଠା ହଉଛି ଆପଣ ତ କଣ କଣ କରୁଛନ୍ତି
ଆମର ଗାଈ କ୍ଷୀରରୁ ଖାଲି କ୍ଷୀର ଦହି ଏବଂ ଏବେ ଘିଅ ଟିକେ ଚାଲିଛି ମାର୍କେଟ ରେ
ଓ ହୋ
ହୁଁ ବହୁତ ଲୋକଙ୍କର ଆବଶ୍ୟକ ହଉଛି ଘିଅ ତ କାଇହିଁକି ଆମେ ରଥଯାତ୍ରା ସମୟ ତ ସମସ୍ତେ ଅନ୍ନ ସହ ଘିଅ ଘିଅ ଖାଆନ୍ତି ଆମର ଏପଟେ ସେଥିମାଇଁ ଉ ଝିଅ ଟିକେ ଭଲ ବ୍ୟବସାୟ ଚାଲିଛି ଏବଂ ଭାବୁଛୁ ଗାଈ ଆଉ ଆଗାମୀ ଦିନରେ ଆଣିବୁ କାହିଁକି ନା ଆମର ମିଠାର କାରବାର ବି ଭଲ ଟିକେ ଜୋରଦାରରେ ଚାଲିବ ଆଉ କେତେ ଦିନ ଏମତି ଲୋକଙ୍କ ଉପରେ ହିଁ ସହାୟତା ହେଇକରି ଆ ଚଲେଇିବାକୁ ପଡୁଛ ଦୋକାନ ବି ଏତେ ବି ଆଉ ଚାାଣିଁଛ ଆଜି ଦରଦାମ ବୃଦ୍ଧି ଯୋଉ ପ୍ରକାର ହେଲାଣି ଆଜି ବଞ୍ଚିବା ଭାରି କଷ୍ଟ ଏବଂ ଆଉ ଆପଣ ଆଉ କଣ କଣ ମିଠା କରନ୍ତି?
ଆମର ପେଡା ହଉଚି ରାବିଡି ହଉ ଚି ରସମଲେଇ ହଉଚି ଛେନା ଖଜା ହଉଚି ରସଗୋଲା ହଉଚି ଆ ଆପଣଙ୍କର କିସ କିିସ ହଉଚି।
ଆମର ଆଜ୍ଞା ଖାଲି ଲଡୁ ଟିକେ ଏବଂ
ଆ ଗାଈ କ୍ଷୀରରେ ଲଡୁ କରୁଚ ତମର
ନାଇଁ ନାଇଁ ଗାଈ କ୍ଷୀର ସେତେରେ ଛେନା ତାଡିଆ ହଉଚି କିନ୍ତୁ ବୁନ୍ଦି ଲଡୁ ସେଇଟା ଆମ ଦୋକାନେ ମିଳେ। ଉପାର ପାଇଁ କରୁଛୁ ଛୋଟ ମୋଟ ଦୋକାନ ଘରେ ପୂଜା କରିବା ପାଇଁ ଏବଂ ଗାଈ କ୍ଷୀରରେ ଆମର ହଉଛି ଛେନା ଖଜା ହଉଚି ଯାହା ଭାରି ପ୍ରସିଦ୍ଧ ଏବଂ ଏବେ କିଛିଦିନ ହେଲା ରସଗୋଲ୍ଲା ଚାଲିଚି ପ୍ରସ୍ତୁତ ତାହା ବି ବହୁତ ସୁନ୍ଦର ବହୁତ ଭଲ ହଉଚିଲି।
ଆଉ ଛେନାପୋଡା କରୁନନ୍ତି ଛେନା ପୋଡା କରଣୁନନ୍ତି।
ଛେନାପଡା ଆଜ୍ଞା ଛେନାପଡା ନାହିଁ ଆପଣ କେତବେଳେ କଲେ ଆପଣ ଯାଇକି ସେଇଠୁ ଆଣିବାର ଅଛି କାହିଁକ ନା ଲୋକମାନେଏ ପାଖରୁ ଅ ନୟାଗଡ ଆଡେ ଯାଇକି ଛେନାପଡା ସବୁ ଆଣୁଛନ୍ତି ଆମର ଫଟୋ କିଏ ଲୋକ ନଉନାହାନ୍ତି। ସେ କରୁନୁ ଆପଣ ଛେନାପୋଡ କରନ୍ତି?
ହଁ ଛେନାପୋଡା କରୁଛୁ ଛେନାପୋଡା କେତେବେଳେ କଲେ ଆପଣଙ୍କୁଉ ପଠେଇଦବୁ ଆଉ।
ଆଚ୍ଛା ଆଚ୍ଛା କେତେ କଣ ସବୁ ତାର ରେଟ ଦରଦାମ ଅଛି।
ଛେନା ଅଛି ଆଉ କିଲୋ ତିନିଶହ ଅଛି ଦୁଇଶହ ପଚାଶ ଅଛି ଚାରିଶହ ଅଛି। କ୍ୱାଲିଟି ଉପରେ ଆଉ
ଆଚ୍ଛା ଆଚ୍ଛା ତ ସବୁ କେମିତି ସବୁ କରନ୍ତି ଛେନାପଡା?
ଛେନା ସିନ୍ତିଆଗା ଆଉ କ୍ଷୀର ଆଣିବେ ତାକୁ ଛିଡେଇବେ ତାପରେ ତାରେ ସୁଜି ଟିକେ ପକେଇବେ ଚେନି ପକେଇବେ ତାକୁ ଟିକେ ଚକୁଡିବେ। ହେଠୁ ଗୁଟେ ମାନେ କେଟ୍ରିନ ଗୁଟେ ନେବେ ତା ଛେନା ପ ଛେନା ଯାକ ପକେଇବେ। ତାପରେ ଗ୍ୟାସ ରେ ବ ପକେଇବେ ଆଉ କରେଇରେ ନୁଣ ଟିକେ ପକେଇବେ ଗୋଟେ ଷ୍ଟାଣ୍ଡଟେ ରଖିବେ। ତାପରେ ସେ କେ ତିନିଟାକୁ ରଖିବେ ଗୋଟେ ଘଣ୍ଟା ହେଲା ଲାଗିବ ଆଉ। ସ୍ଲୋ ଜାରେ ବସେଇ ବେ ଆଉ। ଆମର ଛେନା ପୋଡ ହଉଛି ପୋଡ ପିଠା ହଉଛି
ଆଚ୍ଛା ଆଚ୍ଛା।
ଆପଣ କେବେ ଆମ୍ବ କାରପୋଡ଼ା ପିଠା ଖାଇଛନ୍ତି?
ହ ଆଜ୍ଞା ସି ସେଇଠୁ ହଁ ଜଣେ ମଉସା ଆଣିବାର ସେପୁଆ ଖାଇଚି କିନ୍ତୁ
ରେ ନାଇଁ କି ତାଙ୍କର ସେଇଠି ଛେନା ପୋଡ ହଉନି ତାଙ୍କର ସେଇଠି ପୋଡ ପିଠା ହଉଚି ଇ ହି।
ହଁ ପୋଡ଼ ପିଠା ଆ ଆଣିଥିଲେ ବହୁତ ମଧୁର ସ୍ୱାଦ ତାର। ଆଉ ସେଇଟା।
ହଁ ସେଇଠୁ ଗୋଟେ ମାଉ ସେଇଠି ଗୋଟେ ମାଉସୀ ଅଛନ୍ତି ବଢିଆ ବଢି ମାଉସୀ ଟା ବଢିଆ ତିଆରି କରୁଚନ୍ତି।
ହଁ ହଁ ହଁ ସେଇଠା ବି ଆଣିଥିଲୁ। ସେ ମ ମ ମଉସା ଧରିକି ଆସିଥିଲେ ସେ ମାଉସୀଙ୍କର ହିଁ ତ ତାଙ୍କେ ବହୁତ ଟ ଟେଷ୍ଟ ବଢିଆ ଥାଏ ଆପଣ କେତେବେ ଛେନାପୋଡ କଲେ ପଠେଇବେ ଆଉ ନାଇ ନାଇଁ ଆମର ପୋଡ଼ ପୋଡ ପିଠା କଲେ ଆଉ।
ହଁ ହଁ ଆମ ଛେନାପଡା କଲେ ପଠବୁ। ଆଜି କି ସ ଆଇଟମ ହେଇଥିଲା ତମର?
ଆଜି ଆମର ଘରେ ଆ ଅନ୍ନ ଟିକେ ଡାଲି ଆପ ଆଳୁ କୁନ୍ଦୁରି ଭଜା ଆଉ ଦଇ ଆଳୁ ଚକୁଟା ଆଉ ଆପଣଙ୍କର
ଆମର ଆଜି ପଲ୍ଲଉ ହେଇଥିଲା ଆଉ ଗୋଟେ ସାଲେଡ ହେଇଥିଲା। ଆଉ ଖୁର୍ମା ଗୋଟେ ହେଇଥିଲା ଆଉ କଣ ମିଠା ଟିକେ ହେଇଥିଲା ଆଉ।
ଆଚ୍ଛା ଆଉ ଆପଣ ଠାରୁ ଆଣିଥିଲୁ ସେପଟୁ ଯୋଉ କ୍ଷୀରି। ଆଉ ଏବେ କ୍ଷୀରି କରୁଛନ୍ତି।
ହଁ କରୁଛୁ କ୍ଷୀରି।
ଆଚ୍ଛା ଆଛା କେତେବେ କ୍ଷୀରୀର ଟିକେରେ ସେପିଟା ଆମକୁ ଟିକେ କହିବେ ଆଉ।
ହଁ କହିବା ସବୁ ଯା ରେସିପି କହୁ ଆମ ଆଉଛି ଆମକୁ।
ଆଉ ଆପଣ ସେ ସବୁ ବେପାର କେମିତି ଚାଲିଛି?
ଚାଲିଛି ଆଉ ଟିକେ ଟିକେ ଚାଲିଛି ଆଉ।
ହୁଁ।
ହଁ ବେପାର ଏବେ ନାଇଁ ମାନ୍ଦା ହେଇଗଲାଣି ଆଉ।
ହଁ।
ଖରା ସିଜନ ପଳେଇଲା ବେପାର ଟିକେ ମାନ୍ଦା ହେଇଲା ଆଉ
ହଁ ହଁ ମିଳି ଆମ ଏପଟେ
ମିଳେ ଟାବେ
ଆମର ଏପଟେ ପାଣିପାଗ ଖରା ଥିଲା ରଜ ପରେ ଧୀରେ ଧୀରେ ଆଁ ବର୍ଷା ଆରମ୍ଭ ହୁଏ ଏବେ ଆଜି ମେଘ ଅଛି କାଲି ବି ମେଘ ଥିଲା।
ହଁ କାଲି ହେଲେ ୟାଡେ ହେଲେ ମେଘ ଥିଲା। ଆଉ ଆଜି ହେଲେ ରୁନ୍ଧିକି ରଖିଛି ପାଗ କାଇଁ ବସିିନି ତ
ହଁ ରାତିରେ ଗରମ ବି ବହୁତ ହୁଏ ଏବେ ଧୀରେ ଧୀରେ ମେଘ ସିଜନ ଆସୁଛି। ପରିବର୍ତ୍ତନ ହବ ସବୁ ଧୀରେ ଧୀରେ ଠିକ ଠାକ ହବ ଆଉ।
ଆଉ ଆପଣ ନାଇଁ ଆଜି ପାଗ ରୁନ୍ଧିକି ରଖିଛି ବର୍ଷା ହେଇନି।
ଆଚ୍ଛା ଆଚ୍ଛା।
ହୁଁ ଆଉ କଣ ପଢୁଛନ୍ତି?
ଏବେ ଚାଲିଛି ପଢାପଢି। ଏଁ ଡିପ୍ଲମା ସରିଲା ଏବଂ ଆଜ୍ଜାନୀ ଦୋକାନ ବେପାର କାମରେ ସେ ବ୍ୟସ୍ତ ଥାଏ। ଏବଂ ଆଗାମୀ ଦିନ ଆହୁରି ଭାବୁଛୁ ଦୁଇ ତିନଟା ଗାଈ ଆଣିବୁ ଆଉ ସେଟା ବି ପାଇଁ ନା ବଜାର ଆଜି ଦେଖିବେ ପଢାପଢି ପାଟି ବହୁତ ଦୂର କଥା କଷ୍ଟ। ହଉ ଚାଲିଛି ଏଇ କାମରୁ ଭଲ ଆଦାୟ ହଉଛି। ଏ ଘର ଚାଲୁଛି ଆରାମସେ ଖୁସିରେ ଅଛୁ ଧୀରେ ଧୀରେ ଆଉ ଆପଣଙ୍କର ଟେସ୍ ସେ ଯୋଉ ଆଣିଥିଲୁ ଦୋକାନ ଆମର ରଖିଥିଲୁ। ଆ ଲୋକମାନେ କହନ୍ତି କୋଉଠୁ ଆଣିଛ ବହୁତ ବଢିଆ ସେଟା ହିଁ ଚାଲିଲା। ବିକ୍ରି ଗୋଟେ ସପ୍ତାହ ବନ୍ଦେ ତାପରେ ସେପଟେ ଗଲେ ଆଉ ଥରେ ଧରିକି ଆସିବା ବି କଷ୍ଟ ହଉଛି। ଆଉ ଆପଣଙ୍କରେ ଏବେ ଯୋଉ ସକାଳୁ ଯାଉଛି ସେ ବସଟା ଯାଉଛି ତ
ହଁ ସକାଳୁ ବସ ଆସୁଛି।
ଆଚ୍ଛା ଆଚ୍ଛା। ଆଉ ବେଳେ ବେଳେ ମୁଁ ଆପଣ ଫୋନ୍ ମାଧ୍ୟମରେ ଜଣେଇବି ସେତେବେଳେ ଟିକେ ମିଠା ପିଠା ପ ପଠେଇବେ ଆଉ ପାର୍ସଲ କରିକି ଆଉ
ହଁ ପଠେଇବା ଆଉ ପୁରୀ ଆଡେ ଯାଇଥିଲେ?
ପୁରୀ ଆଡେ ହଁ ଦୀର୍ଘ ପନ୍ଦର କୋଡିଏ ଦିନ ତଳେ ଯାହା ଯାଇଥିଲୁ। ଆରେ ଭୀଷଣ ଗହଳି ଜଗା ଦର୍ଶନ କଲୁ ଆ ଆମେ ଦିନେ ଭାବିଛୁକି ଏ ରଥଯାତ୍ରା ପରେ ପରେ ଯିବୁ। ତ ସେଇଠି ବି ସେଇଠିକୁ ଯାଇକିରି ଯୋଉ ମିଠା ଖାଇଥିଲୁ ସେଇ ମିଠା ବି ଭାରି ଆ ଆମର ଅଛି।
ବଢିଆ ଆଉ
ସେଇଟା ବି ମିଠା ଆଉ ଜଗତରେ କୋଉଠି ନାହିଁ।
ହଁ ଉନା ପୂର୍ଣା ନନା କେବେ ଦଉଛନ୍ତି?
ସେଇଟା ଆଗାମୀ ଦିନରେ ରଖିଛୁ ଗଟେ ଆହୁରି କିଛି ବିଚାର କରନୁ। ହଉ ଆଜ୍ଞା ମୋର ଗୋଟେ ଛୋଟ କାମ ଆସିଲା। ମୁଁ ଆପଣଙ୍କ ସାଙ୍ଗରେ ପରେ ଆଉ ଅ ଆଜି ସନ୍ଧ୍ୟା ହବନି ସମରେ କାଲିି କି କଥା ହବା ଆଉ ଆଉ ମତେ
ହଁ, ହଁ ଠିକ ଅଛି, ଠିକ ଅଛି, ଠିକ ଅଛି ହଉ ରହୁଛି।